ହଁ। ହ୍ୟାଲୋ। ହଁ। ଙ୍କ ଖବର। ବାଃ। ବଢ଼ିଆ କଥା କହିଲ ଆଉ। ହ ସେପଟେ ହାଲଚାଲ କେମିତି କଣ। କୁମର।
ଆଁ। ମୁଁ ଏପଟେ ଗୋଟେ ଆଜି ଗୋଟେ ଯୋଉ ଆକ୍ସିଡେଣ୍ଟ ହେଇ
କେମତି ହେଲା।
ଏଇ ବାଲି ବୁଝେଇ ଦାଡି।
ହୁଁ ଖାଇ ଭାନ
ଯିଏ ବୁଧେ ନାଇଁ ମୁଁ ହାଇବା
ହୁଁ।
ହଁ ସେ ବଧେ ଡ୍ରାଇଭର ମ ପିଥିଲି କି କଣ?
ହୁଁ।
ମହାରାଷ୍ଟ୍ର। ସେମାନେ ହରଇକି ଗୋଟେ ଗଛ ଟେ ପିଟି ଦେଇଛନ୍ତି ସେ ଗଛ ଟା ଟିକେ ବହୁତ ବର୍ଷ ର ଗଛ ଆମର ବର ଗଛ ଟାଇପ ର
ହୁଁ।
ଯୋଉଠି ସେଠି ଗୋଟେ ପାଖରେ ଗୋଟେ ପୋଖରୀ ଦୀରେ ପୋଖରୀ ଧୀରେ ଗାଳି।
ଓହୋ ସେ ଯେ ଡ୍ରାଇଭର ଟା ଭଲ ଅଛ ନା।
ନାଇଁ ମୁ। ତାଙ୍କର ଗୋଟଏ ଗୋଡ ପୁରା ଫାଳେଇ ହେଇଯାଇଛି ଆଉ।
ଓହୋ ମଉ ତ ପିଉଛନ୍ତି କାଇହିଁ ଏମିତି ହଉଛନ୍ତି କଣ ପାଇଁଜ୍ଞା।
ହଁ।
ଯେମିତି ଆଜା ସବୁବେଳେ ହଉଛି ଦୁଃଖ। ପଡ଼ଣ
ହଁ।
ଦୁର୍ଘଟଣା ରହିବା ମାନେ ଗତି ଟା ବଢି ଚା ବଢିବାର ଲାଗେ।
ଆମ୍ବା। ସିଏ ଏମିତି। ବାେଇ ସେ ଗଛର ଅଧା। ପୁରା ଆ ପଳେଇଛି।
ଲି।
ହଁ।
ଯାହା ନାଇଁ ସେ ଲୋକ ଜଣ ସେ ଅଛ ତ
କଣ ଉ କହୁଥିଲେ କଣ ନିଃଶ୍ଵାସ ଆ ଇଏ ହଉନି ବୋଲି ପୁଣି କଣ କହିଲେ ନାଇଁ ମଝିରେ ମଝିରେ ଚାଲୁଛି।
ଓ ମ ଠାକୁର ତର ଭଲ ହେଇଥାନ୍ତ।
ହଁ ଏତେ ଜୋର ବଡେଇଛି।
ହୁଁ ସେ ତ କଣ ହେଇଛି ଆଉ ସେ ମାନେ ମଦ ନିଶାରେ ସେ ଆଉ ମାନେ ମାନେ କଣ କହିଲ ଟର୍ନିଂ ବଗ କାଟି ପାରିଲ ବାଲି ଦଵରେ ଖସି ଯାଇଯିବ ଚକା ଆଉ।
ହଁ।
ଏମିତି କେସ୍ ଏକା ସବୁଆଡେ ହଉଛି ହଉ ଆକ୍ସିଡେଣ୍ଟ କେସ୍ ଆଉ ଏଇ ଏବେ ଏଇ ଯ ଆମର ଏଇପଟ ସାଇଡରେ ରହିବା ମାନେ ଦିଟା ପିଲା ମାନେ ରାତିରେ କଣ ମୁଣ୍ଡକୁ ଉଠିଲା ଯାଇଥିଲେ କଣ ବୁଲିବାକୁ ନାଁ କଣ ସନ୍ଧ୍ୟା ଟାଇମରେ
ହଁ
ଯାଇକି ଘ ଡ୍ରିଙ୍କସ ବରା ବେ କଣ କରୁଛନ୍ତି କଣ ଚାକିରିରୁ ଫେରୁଥିଲେ ଯାଇକି ବାଡେଇଛନ୍ତି। ବାଡେଇତ ନାହାନ୍ତି ଜଉ ହମ୍ପସ ହେଇଛି ଆମର ଏପଟେ ଲଗାତାର ପାଞ୍ଚଟା ହମ୍ପସ ହେଇଛି।
ହଁ,
ଏ ହମସ ହେଇଛି ସେ ଗାଡି ପୁରା ବହୁତ ସ୍ପିଡ ରେ ଥିଲା। ଏମିତି ପଡଛନ୍ ତୋ ତାଲେ ପର୍ ଡେ ତ ଜିନ୍ସ କ
ଓହୋ କଣ ହଉ ତମ ତମ ପରିବାର କହିଲ
ନାଇଁଗଲ। ସିଏ ଫେରେ ବାପା ମାଙ୍କର ଗୋଟେ ଲେଖା ପୁଅ ସିଏ ଚାକିରି ବାପା ମାଙ୍କର ଗୋଟେ ଲେଖାଏ ପୁଅ ସେଫେରେ ଚାକିରିରୁ ଫେରିଥିଲେ। କଣ ସେ ହଉଛନ ସେ ପିଲାଙ୍କର ଫରି ଏବେ ବାହାଘର ହେଇଛି। ଦିଦି ଜଣଙ୍କର ଏଇ ଏଇ ଦି ତିନି ମାସ ହେଲା।
ଓ ହୋ,
ସମସ୍ୟାର ଯୁଡିଗଲା ଆ କ
ହଁ ସେ ଭାବିବା କଥା ନା
କିଛି ଲୋକ ଭାବୁନାହାନ୍ତି ମଦ ନିଶାରେ ଜୀବନ ଧରଉଛନ୍ତି ଆଉ।
ସରକାର ସେଇ ଜିନିଷ ଟାକୁ ଯଦି ବନ୍ଦ କରିଦିଅନ୍ତୁ ଭଲ ହୁଅନ୍ତା।
ହଁ ସେଇଟା କରୁନୁ ବା ଲୋକ ଏଖା ଏମିତି ହେଲାଣି ଯେ ମଦ ଯଦି ଦଶ ହଜାର ହବ ବି ଲୋକ କିଣିକି ପିଇବେ। ଲୋକମାନୋନ ଏବେ ଧାର କରଜରେ ବୁଡିକି ମଦ ଗଜନ
ହଁ,
ଓ କଣ କହ ଲ କୁହନୁ-
ଁ ତାପରେ ବି ସରକାର କଣ କରିବେ ଶୀତରୁ ତ ତାଙ୍କୁ ବହୁତ ମାନେ ଭଲ ଟ ା ମିଳୁଛି ନା,
ହଁ।
ସେ ତାକୁ। କେମ ଛଡି ରିହିବି।
କଣ ବୁଝୁନାହାନ୍ତି ଆଉ ଘର ପରିବାର କଥା ସ୍ତ୍ରୀ ପିଲାଛୁଆଙ୍କୁ ବି ଦେଖୁନାହାନ୍ତି ଆଉ ମାନେ ଏମିତି ମ।
ହୁଁ ହଁ ସେ ନିଶା ହେଲେ ତ ସମସ୍ତଙ୍କୁ ହୁଁ। ତମେ ଆମର ପିଇବନି ହେଲା।
ନାଇଁ ନାଇଁ ନାଇଁ ନାଇଁ ଆମର ସେସବୁ ନାଇଁ ଆମ ଫାମିଲି ସେସବୁ ଟୋଟାଲ ନାଇଁ।
ନାଇଁ ପିଲାଙ୍କ ସାଙ୍ଗରେ ମିଶିକି ଯଦି କଣ କରିବ।
ନାଇଁ ନା ସେମିତି ହବନି କେ ସେଇଟା କ ମୁଁ ଫେରେ ପଢି ପଢିବା ଯ ଆସିଲା ନା ଯିଏ ପିଲା ଖରାପ ହବାର। ତ ସେ ଅଟମେଟିକ ହେଇଯିବ ମୁଁ କଲେଜରେ। ଦେଖ ପ୍ଲସ୍ ଥ୍ରୀ ସରିଲା ମୋର ମୁଁ ପ୍ଲସ୍ ଥ୍ରୀରେ ପିଲାଙ୍କ ସହ ମିଶିଲି ପିଲାଙ୍କୁ ଦେଖିନି ମୋ ସାଙ୍ଗମାନେ ସିଗାରେଟ। ପିଉଛନ୍ତି। ସିଗରେଟ। ମୁଁ ତ ଚାହିଁଥିଲ ତାଙ୍କ ସାଙ୍ଗେ ମିଶି ପାରିଥାନ୍ତିି ନା। ସେଇଟା ହଉଛି ନିଜର ମଣିଷର ମାନବିକ। କଥା ଆଉ ସେ ପରିବେଶ ଯିଏ ବଞ୍ଚିବା ମାନେ ଗଢ ଆସି ସେ ପରିବାର ଯିଏ ଆସିଛି। ସେ ସେ କଥା ଭାବ ହଜାର ଥର ଭାବିବ। ଲୋକ କିନ୍ତୁ ସେଇଟା ବୁଝୁନାହାନ୍ତି ଲ ପିଲା ବି ଅଛନ୍ତି ତାଙ୍କ ପରିବାରରେ ପିଉନଥାନ୍ତି କିନ୍ତୁ ସେମାନେ।
କଣ କରିବି ଉୁଷଙ୍ଗ ସାଙ୍ଗରେ ମିଶିଲେ ତମ ବି। ସେଇ ଜିନିଷଟା କ ।
ପିଲାଙ୍କ ସ ଖରାପ ହେଲା ମାନେ ଗଲା ଆଉ।
ହଁ।
ପିଲା ତମକୁ ଅବାଟକୁ ଟାଣିବେ ତମେ ଯଦି ତାଙ୍କ ସାଙ୍ଗେ ଯିବ ତମେ କାହା ଦୁଆରେ ପଡିବ। ତମେ ଯଦି କହିବ ନାଇଁ ମୁଁ ମୋ ଇଏରେ ବଞ୍ଚିବି ଆଉ ମୁଁ ମୋ ଘର ପରିବାରକୁ ଦେଖିବି ସେଇଟା ଭାବିବଦି। କିଛି କରିବ ନା।
ହଁ।
ଆଉ ଆଉ ତମ ସାଙ୍ଗ ମାନେ ଏମିତି କେତେ ଜଣ ଅଛନ୍ତି।
ହଁ ମୁଁ ଏତେ ତ କାହା ସାଙ୍ଗରେ ମିଶେନି ସି ତାଙ୍କର ଯେମିତି ହଉଥିବି ତାଙ୍କର ହେଲେ ସିଏ ତାଙ୍କର ଭୋଗିବେ ମୁଁ ଆଉ କଣ କରିପାରିବି।
ହଁ ଆମର କହିବା ଲୋକ କହିବା କହି କହିଦବା।
ହଁ ଆଉ ଆଜ କାଲି ବି କହିଲେ ବି କୋଉ ଶୁଣୁଛନ୍ତି।
ବାପା ମାଙ୍କ କଥା ଶୁଣନାହାନ୍ତି ଆଉ ସାଙ୍ଗ ସାଥି ତ ଦୂରର କଥା।
ହଁ ଯାହାକୁ ଯୋଉଥିରେ ଖୁସି ଆଉ।
ଆମର ଦେଖୁନା ଏପଟ ଜଣେ ଆମର ଜଣେ ଘର କାମ କରିବା ପାଇଁ ଗୋଟେ ହେଲ୍ପର ଆସୁଛନ୍ତି ମିସ୍ତ୍ରୀଙ୍କ ସାଙ୍ଗରେ
ହଁ।
ସାଙ୍ଗ ପୁଅ ପଢୁଛି ଏ ବର୍ଷ ଦଶମ ପରୀକ୍ଷା ଦବ।
ହଁ।
ସେ ବାପା ଏଠି କାମ କରିକି ନେବେ ଚାରିଶହ ଟଙ୍କା
ହଁ।
ଟେ ଦୁଇଶହ ଟଙ୍କା ରଖିବେ ଦୁଇଶହ ଟଙ୍କା ରଖିବେନି ତ ଦୁଇ ଶହ ଟଙ୍କା ତାଙ୍କ ପାଖରେ ରଖିବେ। ଦ ଶହେ ଟଙ୍କା ମାନେ ଗୋଟେ ଦିଟା ନମ୍ବର ୱାନ। ନିଜ ବାପା ତା ପିବ ପୁଅ ପିଇବ।
ହଁ।
ଏମିତି ବା ଏମିତିଆ ହଉଛି ସେଇ ମିସ୍ତ ମାନେ ମିସ୍ତ୍ରୀ କହୁଥିଲେ ନା ତୋରି ଭାଇ ଏଇନା ନେଇଯିବେ ପଇସା ବାହାରେ ପଳେଇ ବାହାରକୁ ଦିନ ନେଇ ପୁଅ ପି ପୁଅ ଫେଣ୍ଟିକି ଦେବାକୁ ବାପା ଦେବା ଫେଣ୍ଟିକି ପିିବେ ବି ଗ୍ଲାସ କରିବ ପୁରା କ୍ଲାସ କରିବ ଆଉ। ହଁ। ମାନେ କଣ ସେଠି ପିଲା ଟା ଖରାପ ହେଲା ନା ଭଲ ହେଲା।
ହଁ ପରିବେଶ ନେଇକି ପିଲା ଆଉ
ପାଇଁ ଆଉ ବି ଏମତି ବାପା ବେଳେ ବେଳେ ଏଠି ଖଟିକି ଯିବ ଟୋଟାଲ ଚାରିଶହ ଟଙ୍କା ଧରେଇ ଦେବ ପୁଅ କୁ ନେ ଯା ପିଇକି ଆସିବି ଯା ମୁହଁରେ ମାନିଯିବ ହଁ ମୁଁ ସେଇୟା କରିଛି।
ଆ ହଁ। ବୁଝୁନାହାନ୍ତି ଦେହ ଖରାପ ହବ କଣ ହବ ଆଗକୁ
କେହି କିଛି ବୁଝୁନାହାନ୍ତି। ଟିକେ ମଣିଷ ମନରେ ଯେତିକି ମାନବିକତା ଥବ ମୁଁ ମୋର ଫ୍ୟୁଚର ଅଛି ମୁଁ ନିଜ ଫ୍ୟୁଚରକୁ ମୁଁ ନିଜ ହାତରେ ନିଜେ ବନେଇବି ସେଇଟା ଭାବୁନାହାନ୍ତି ଏବେଠୁ ନିଜ କ୍ୟାରିଅରକୁ ବର୍ବାଦ କରିଦଉଛନ୍ତି ମଦ ପିଇକି। ଆଜିିକାଲି ସିଚୁଏସନ ସେୟଆ ହେଇଗଲାଣି ନ୍ୟୁ
ହଁ ମଦ ଟା ଏବେ ବେଶୀ
ଆଉ ଏଇ ଯୋଉ ଗୁଟକା ବଗରା ସବୁ ବାହାରିଲା ମୋର ଗୋଟେ ପିଇସୀ ପୁଅ ସିଏ ଯେ କଲେଜ ଯାଉଥିଲା ମୋ ସାଙ୍ଗ ତାର ପ୍ଲସ ଟୁ ଥିଲା ମୋର ପ୍ଲସ ଥ୍ରୀ ଥିଲା। ତାକୁ ମୁଁ ଯେତେ ମନେ କରିବି ମେ ତାକୁ ପର ଡେ ଶହେ ଟଙ୍କା ଦବା ଜେଜେ ଦବା ଶହେ ତାର ଦିନକୁ ଦୁଇଶହ ଟଙ୍କା ଦବ ଘରୁ ନେଇକି ଆସିବ ପର ଡେ ଦୁଇଶହ ଟଙ୍କା। ଦୁଇଶହ ଟଙ୍କାରୁ ପଚ ପଚାଶ ଟଙ୍କାର କେବଳ ଖିଆ ହବ ସଫଲ ବାରେ ଆଉ ରାଜନିବାସ ଆଉ ପଚାଶ ଟଙ୍କାର ଥଣ୍ଡା। ଆଉ ତା ଦେହରୁ ଚାଳିଶ ଟଙ୍କା ଗାଡି ଭଡା ଆଉ ଷାଠିଏ ଟଙ୍କାରେ ସେଠି କଣ ଗୁପଚୁପୁ ଏଗୁରା ଯଦି ଖାଇବ, ତାର ଏଇଟା ପର ଡେ ରେଗୁଲାର।
ଓହୋ ଆଉ ଦେହ ଖରାପ ହେଲେ ଏକାଥରେ ସମସ୍ତେ ଜା ତେବେ ଆଉ
ହଁ ଆଉ ସେଠି ଆଉ ଗୋଟେ କାମ କରେ ଧର-ଅ-ଅ ଧର ଉ-ଉ-ଉ ଖାଇଲାନି କିଛି ଦହିବରା ପ୍ରକାର ଯଉ ରହିଲା ଆଉ ଯଉ ଷାଠିଏ ଟଙ୍କା ସେଠି କଣ କରିବୁ ନା ସେଇ ଯୋଉ ବସଷ୍ଟାଣ୍ଡ ଯୋଉନ ରାହାମା ବସଷ୍ଟାଣ୍ଡ
ହଁ ହଁ।
ରାହାମା ବସ୍ ଷ୍ଟାଣ୍ଡ ଯୋଉ ବଉଛି ଯୋଉ ଟିକେଟ ବାଲା ତା ତାକୁ ନେଇକି ଦବ-ଅ-ଅ-ଅ ମାନେ କଣ କହିଲ ସିଗରାଟେ, ଗୁଟକା ଏଗୁରା ସବୁ ଦବ ତାକୁ ନେଇକି।
ଅ ବହୁତ ଭଲ କାମ କରୁଛି ଆଉ।
ହୁଁ ଏଥର ପ୍ଲସ ଟୁ ପରୀକ୍ଷାରେ ଫେଲ ହେଇଛି, ବାପା ମାଙ୍କର ଚିନ୍ତା ପୁଅ କହୁଛି ବାପାଙ୍କୁ ବୁଝେଇ ଦଉଛି ମୋର ଏମତି ଏମତି ପାସ୍। କିଏ ଥିଓରି ପେପର କି ହିସାବ କରେ ବାପା ବୁଝଉଛି ଦେଖ ବାପା ମୋର ଥିଓରୀ ଏତିକି ପ୍ରାକ୍ଟିକାଲ ଏତିକି ହେଲା
ହ
କିନ୍ତୁ ପୁଅ ତିନିଟାରେ ଫେଲ୍ ହେଇଛି।
ହଁ ଘର ଗାର୍ଡିଆନ ମାନେ ସଚେତନ ହବା କଥା ନା। ଆଉ ଇଏ ତ କହୁଛନ୍ତି ନା ଆମର ଗୋଟେ ପୁଅ ହେଇଛି ମାନେ ଗୋଟେ ସୁନା ମୁୁଣ୍ଡା।
ନାଇଁ ନାଇଁ ନାଇଁ ବାପା ମାଙ୍କର ସେ ଗୋଟିଏ ପୁଅ। ବାପା ମା-ଆ-ଆ-ଆ ନା ସେମିତି କାମ କରୁଛନ୍ତି, ପୁଅ ସେମିତି କାମ କଲା।
ହଁ।
ବାପାଙ୍କର ବାପାର ରୋଜଗାର ନାହିଁ। ତା ଜେଜେ ପଇସାରେ ବାପା ଚଳୁଛି। କିନ୍ତୁ ବାପା କିନ୍ତୁ ସବୁବେଳେ ମ ପିଉଛି ପର୍ ଡେ ସନ୍ଧ୍ୟାବେଳେ ମଦ ପୁଅ ଗଂଜେଇ ଖାଇଲା। ସିଗରେଟ ବି ଟାଣିବ। ତାପରେ କ ସଫଲ ଖାଉଛି, ତାପରେ କଣ କରିବ ମଦ ବି ପିଇବ। ବାପା ତ କରୁଛି ମୁଁ କାଇଁ କ ନ କରିବି।
ହଁ ବା ଆମ ଏଠି ଭାଇ ଜଣେ ସେମିତି ମଦ ହେଇରା ପିଇ ପିଇ ଯେ ତାଙ୍କ କିଡନୀ ଟୁ ଟାଲି ନାହିଁ ଆଉ
ହଁ ଆମ ଗାଁରେ ଗୋଟେ ମୁଁ ଗୋଟେ ମ ଜିନିଷ ଦେଖୁଛି ମାନେ ଗୋଟେ ବାରିକ ଘର ମାନେ ସେଲୁନ ଯିଏ ଏ କୁ ଚୁଟି କଟ କାଟୁଛନ୍ତି ମାନେ ସିଏ ପାନ ଗୋଟେ ବି ଖାଆନ୍ତି ନାହିଁ।
ହଁ
ଏ ତ ଦୂରର କଥା ତାଙ୍କର ଦି ସାଇଡ କିଡନୀ ଖରାପ
ସେ ତ ବେଳା ନେଇ କଥା ଆଉ
ଆଉ ଏବେ ଏଇ ଦି ତିନି ଦିନ ତଳେ ହାଟ ତାଙ୍କରି ଫେର ହାଟ ବାହାରିଛି ବହୁତ ଟ୍ରେସର ଅଛନ୍ତି ତା ପୁଅ କ ବୁଝା ହଉଛି ଇରେ ତୁ ଟିକେ ସେଲୁନ୍ ଟାକୁ ଜଗ ନାଇଁ ମୁଁ ଏଠା ଯ ତାଙ୍କର ସେଲ ଇଏ କରିବାକୁ ପୁଅ ତର କୋଆଟେ ରାଜନୀ କରିଦଛି ବପ ତାର କକୁଟିଆ ଖଟୁଛି ବାପା କହୁଛି ମୁଁ ଏମତି ପୁଅ ଜନ୍ମ କରିବା ଯେ ମରିଆସ ବାପା କଷ୍ଟ ହଉଛି ନା
ହଁ
କଲା ବେଳକୁ ଏତେ ଲୋକ ଲାଗେ ତୁ ଟିକେ ଆସିକି ଟିକେ ରହିବା କଥା ନା
ଆଉ ବୟସ ତ ହେଲା ମାନେ ବାପା ସାଙ୍ଗରେ କାନ୍ ମିଳବା କଥା
ବାସ୍ ସେଇଟା କିନ୍ତୁ ସେ ଭାବୁନାହାନ୍ତି
ନ ଭାବିଲେ ନାଇଁ ଆଉ କଣ କରିବୁ
ପ ସ୍ାନର ଦେଖେଇ ଦେ ପଇସ ପଳେଇଲା ଆକାଉଣ୍କୁ ଯାଇ ବୁଲିଗଲା ସାଙ୍ଗ ମ ସାଙ୍ଗେ ବୁଲିଲା ଆଡେ ବାପା ଦେହ ଖରାପ ହେଲେ ଆଉ ଯାହା ହଉ ପୁଅ ପିଲାଙ୍କ ମାନଙ୍କର ସବୁ ଏମିତି ଆା ହେଲାାଣି ହଁ କ ମାନେ ବାପା ତାକୁ କେମିତି ସାଥ ଦେବି ମାନେ ବାପା ମାନେ ମତେ ବାପା ମା ମତେ ପୋସିଲେ ମୁଁ ଏବେ କେମତି ସେଇଟା ଭାବୁନାହାନ୍ତି ସ ଭାବୁଛନ୍ତି କି ମୁଁ ମୋ ପଇସା ରାଜ କରି ବାପା ମା ତ ଅଛନ୍ତି ବତେ ପୋଷିବା ପାଇଁ ଆଉ
ହଁ ହଁ।
ସେଇ ଭଳିଆ ଚିନ୍ତାଧାରା ଯିଏ ରଖିଲା ସେ କଣ କେବେ ଉନ୍ନତି କରିପାରିବ। କେବେ କରିପାରିବ ନା ତାର ସାଙ୍ଗରେ ପିଲା ବା ମାନେ ପଇସା ସଞ୍ଚି ସଞ୍ଚ ସଞ୍ଚି ସଞ୍ଚ ବାପା ମାଙ୍କ ସାଙ୍ଗରେ ମାନେ ଇଏ ଆମର ଗାଁରେ ଗୋେ ପିଲା ମାନେ ଟୋଟାଲି ଛୋଟ ବେଳୁ ପାଠ ପଢେଇିଲାନି ତାକୁ ବାପା ପଠେଇ ଦେଲେ ବାହାରେ ସେମାନେ ତା ବାପାକୁ ଯା ପ୍ର ତିଟି କ୍ଷେତ୍ରରେ ସାହାଯ୍ୟ କରଛି। ମାନେ ଲାଇନ ବିଲଟ୍ ମାନେ ଲାଇନ ବିଲ୍ଟୁ ଦବା ଠାରୁ ମୋବାଇଲ ରଚାର୍ଜ କରିବା ଯାଏଁ ଆଉ ବାପାର ଯେତିକ ଯାବତ ଇଏ ଔଷଧ ମେଡ଼ିସିନ୍ ଖର୍ଚ୍ଚ ସହ ଟୋଟାଲେ ଟୋଟାଲେ ଘର ଟୋଟାଲ ସମ ନୂ-ନୂଆ ହଉଛି ତା ସହ ଗୋଟେ ଗାଡି ଆଣିଛନ୍ତି। ସେ ଗାଡି କିସ୍ତି ସୁଝୁଛି। ଏମତି ସବୁ ଟୋ ଟାଲ। ଟୋଟାଲ ବାପା ସହ ଟୋଟାଲ ବା କାନ୍ଧ ଭଳି ଚାଲିଛି। ବାପା ଯାହା ବିି ତାର ଯୋଉ ଚାଷ ରୋଜଗାର କରିୁଛି। ବାପା ତାର ପଇସା ପଇସା ସେଭିଙ୍ଗ କଲା। ପୁଅ ତା ପଇସାରୁ ବାପାକୁ ଇଏ କରେଲା
ହଁ, ତମେ ବି ଆମର ସେମିତି କରିବ ଆଉ।
ହଁ, ସେମିତି ନକଲେ ଆଉ କଣ ହବ? ତେଣୁ ସେ ପିଲା ମାନେ ଭାରି ମାନେ ଖର୍ଚ୍ଚି ପୁରା କମ୍। ପଇସା ଟା ପୁରା ସେଭିଙ୍ଗ କରିବ। ସେ ଆଜି ଯାଏଁ ଏ ଗୋଟେ ଫୋନ ଧଇଲାଣି ବୋଧେ ଦଶ ବାର ବର୍ଷ ହେଲା ସେ ଫୋନ ଟାକୁ ଆଜି ପାଇଁ ଚେଞ୍ଜ କରିପାନି। ସେଇ ଫୋନ୍ ତାର ଅଛି। ଏତେ ରୋଜଗାର କରିଛି ଗୋଟେ ଫୋ କଣ କରି ।